ହଁ।
ହଁ ଦିଦି କୁହ?
କଣ କରୁଛ?
କଣ କରୁଛି ଏଇଦି ଏଠି ଗଡୁଥିଲି ଆଉ ତମେ?
ମୁଁ ବସିଥିଲି।
ଆରେ ମୋ ଦେହଟା ଟିକେ ଭଲ ରହୁନି ମ?
କଣ ହେଇଛି?
କଣ ହେଇଛି? କଣ ଏଇଠି ଥଣ୍ଡା ଜର ଟିକେ ଲାଗୁଛି, ଆଉ ମାନେ ଖାସ ଟା ଟିକେ ବେଶୀ ହଉଛି, ଆଉ ମାନେ ମୁଣ୍ଡ ବିନ୍ଧୁଛି ତଣ୍ଟି ପୁରା ପୋଡୁଛି, ମାନେ ଭଲ ଲାଗୁନି ମୁ ଗୋଡା ହରା ଖାଲି ବିନ୍ଧୁଛି ଆଉ ରାତିରେ ଶୋଇଲା ବେଳୁ ବେଶୀ ମାନେ ଖାସଟା ଦିନ ମାନେ ଯାହାିକି ଜଣା ପଡୁନି, ଏ ରାତିରେ ଶୋଇଲା ବେଳେ ଏମିତି ଖାସ ହଉଛି। ମାନେ ଏ ଦଶଟାରେ ଶୋଇବି ଦଶଟାରୁ ଗୋଟେ ପର୍ଯ୍ୟନ୍ତ ଖାସ ଆଉ ମୁଁ ଶୋଇବି କେତେବେ କଣ ଉଠିବି କେତବେଳେ?
ମେଡିସିନ ଖାଇଲନି?
ହ ଓଷଦ ତ ଖାଇଥିଲି ମତେ ଭଲ ଲାଗେ ନାଇ, ସେ ଯୋଉ ଡାକ୍ତରଖାନା ଔଷଧ ଖାଇବା ପାଇଁ ମତେ ଯାହା ଔଷଧ ନିଜେ ଘରେ ବନେଇ ଖାଇବା ଭଲ ଆ ମୁଁ ଖାଇଛି କଣ କହିଲି ସମସ୍ତେ କହୁଛନ୍ତି ଶାଗୁ ପାାଣି ପିଇ, ତୁଳସୀ ପତ୍ରରେ ମହୁ ବୁଡେଇକି ଏ ଯୋଉ ମହୁ ତୁଳସୀ ପତର ବୁଡେଇକି କଣ ଚାଟ ନା କଣ ସବୁ କରୁଛି। ତଥାପି ଭଲ ହଉନି। କଣ କିଛି ଜାଣିପାରୁନି ଆ? ତମେ ଜାଣିଛ କଣ ଆଉ ଦେଶୀ ଚି? ବିଷୟରେ ମତେ ଟିକେ କହିଲ?
ଦେଶୀ ଚିକିତ୍ସା କଣ? ଆମର ସେଇଁ ଯୋଉ ତୁଳସୀ ମତଳ ସେଟା ଖାଇବ, ନହେଲେ ଅଦା ପାଣି ଯୋଉ ପିଅନ୍ତି। କାଢା କରିକି ଦଉ, ନାଇଁ ନାଇଁ। ପଳତା
ଭଲ ମସୁର‌ ଅଳତା ପାଣି।
ଅଳତା ପାଣି ପାଇଁ ପିଇବ ଅଦା ପାଣି ଯୋଉ ଯଉ କାଢା କରି ପିଅନ୍ତିନି। ଗୋଲମରିଚ, ଅଦା ତେଜ ପତ୍ର ତାକୁ ଫୁଟେଇକି
ରର ଆଉଥରେ କହ ମୁଁ ଟିକେ ଲେଖିଦିଏ ମୋର ମନେ ପଡୁନି ଲୋ ।
ଏଇ ଅଦା, ଗୋଲମରିଚ, ତେଜପତ୍ର। ସେଇଗୁଡା ସବୁ ଫୁଟେଇ ବ ମୁଁ ଏତିକି ଆଉ ଚାହା ପକେଇଲେ ପକଉ ନହଲେ, ମୁଁ ଏତିକି ପକେଇକି ପକେଇ
ଭଲ ହେଇଯିବ ତ?
ହଁ ଟିକେ ତଣ୍ଟି ଲାଗିଲେ ଦରଜ ଲାଗିଲେ ଥଣ୍ଡା ହେଲେ କମିଯାଏ, ଆଉ ପଇସାରେ ଦେଖୁନୁ।
ହଉ ତାହେଲେ ଠିକ ଅଛି, ଆଉ କଣ ତମେ କୁହ? ତମ ଦେହ ପା ସବୁ ଭଲ ତ।
ହଁ। ମୁଁ ଭଲ ଅଛି।
ଅହୋ। ଆଉ ଶୁଣ ଏଇ ଯୋଉ ବର୍ଷା ଦିନ ହେଲାଣି, ଏରା ବେଶୀ ପଦାକୁ ଆସିବନି ହେଲା, ଏରା ଯୋଉ ଘର ଚାରିପଟେ ଯାହା ବିି ଘାସ ଫାସ ସଫାସଫି କରିବ।
ପରିବେଶ ନିର୍ମଳ ରଖିବି, ଏଥର ଆଉ।
କାଲି ବା ଆମ ଘରେ ଗୋଟେ ସାପ ପସିି ଯାଇଥିଲା। ଏଇ ଯୋଉ ବର୍ଷା ସେଥିପାଇଁ ସେଟା ପରିଷ୍କାର ହେଇନଥିଲା ବୋଲି ସାପଟେ ପଶିଗଲା, ତାପରେ ପୁଣି ତା ପଛେ ପଛେ ଗୋଟେ ପଶିଗଲା, ଏଇ ଯଉ କଙ୍କଡା ନେଉଳ ନାଟା କଣ କଙ୍କଡା ନେଉ ନା କଙ୍କଡା ଛୁଆ ସେରାକୁ କୁହନ୍ତି ସେରା ଗୋଟ ବସିଗଲା। ଆଉଲ କଙ୍କଡ଼ା ବିଛା ଲ
ହଁ ହଁ ସେଗୁଡା ବି ବେଶୀ ହଉଛି ନା ଆମ ଆଡେ ବି ସେମିତି କଙ୍କଡା ଇଛାଲି ଉଠୁ
ଆମରି ଭୁଲ ପାଇବା ଆମେ ସ ସଫା କଲିଣିି ମ ସେତ ପଶିଗଲା ସେଥିଲାଗି, ମୁଁ ଆଜି ମୋର ସକାଳୁ ଉଠିକି ମୋ ଦେହ ହଉ ପୋଛିିକି, ଆଉ କଣ କରିବି ଆଉ ଘରେ ତ ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ। ରହିଯାଇଛନ୍ତି ଆଉ ସେଥିଲାଗି ମୁଁ ମୋର ଉଠିକି ମୋର ସବୁ ପରିଷ୍କାର କଲି ଆଜି ପୁରା ପରିଷ୍କାର କରିଦେଇଛି। ସେମାନେ ଆଉ ରାସ୍ତା ଦେଖିକି ଆସିବେନି ଯାହା ସେଇ ଉଦାରେ ପସନ୍ତୁ- ପସନ୍ତୁ।
ହଁ ସେ ଚାରି ନ ରଖିଲେ ଘରେ ସବୁ ବୁଲନ୍ତୁ ଯେନ୍ତା ପ ସେ ଯାଉଛନ୍ତି ଆଉ।
ହଁ ବାପା ଆଉ କଣ କୁହ, ଆଉ ତମେ କହୁଦିନ ଆସୁଛ ଦିଦି କହିଲ ଟିକେ।
ମୁଁ ଆଉ କହୁନି ଯିମି ଭାବୁଛି ଏଥର ହୋଲିକି ଯିବି ବୋଲି ହୋଲି ତବେଳେ ଯାଇଛି, ଆଉ ରହିଲାଣି ସେ ଆଉ ଏବେ ଆଇଥିଲି, ଆଉ କଣ ତ ଶାଶୁର କଥା କଣ ଯାଇ ହଉଛି ସେଇ ବର୍ଷକୁ ଥରେ ଥରେ ଯିବି ଆଉ। ଖୋଲି ଟା ଟିକେ ଭଲ ହଉଛି ହଉଛି ଯିବି ଆଉ।
ହୁଁ ହୁଁ ଆଉ ହୋଲି ହଁ ହୋଲି ତ ଅଛି ଯେ ହଁ ଆସିଲାଣି ବି କହିବାକୁ ଗଲେ, ହୋଲି ଆଉ ଆମ ମୋ ପା ରଙ୍ଗ କଣ ଆଣିକି ଯଇଥିବ।
ତର ମୁଣ୍ଡ ଫଟା ରଙ୍ଗ ନେଇକ ତାଙ୍କୁଠିକି ଲଗେଇବି।
ନାଇଁଲୁ ମାଇଳା ଛାଡବ ନି ଆମ ଘରେ ପାଟି କରିବି, ଏ ଯେତେ ସାବୁନ ମିଳିଲେ ସେମିତି କି ସେମିତି ଥିବ ଆଉ ମୋ ପାଇଁ ଖାଲି ଏଇ ଯୋଉ ଯୋଉ ସାଧାରଣ ରଙ୍ଗମ ସେଟା ମାରିଦେଲେ, ଏ ଧୋଇଦେଲେ ସେ ପଳେଇ ସେଇଟ ଆଉ ପିଚିକାଡି, ଦି ଆଣ ଆଉ ସେଉ ବେଲୁ ଛୋଟ ଛଟ ବେୁଲୁଣ ଆଣିଥିବ ମୁଁ ପାଣି ପୁରରେଇ ଟିକେ ଖେଲିବି।
ହଁ ସେ ଏଇଗଡ ସ ବଢ଼ଆ ମଜା ଲାଗେ।
କି କି ରବାରଖ।
ମୁଁ ତସ ମୁଣ୍ଡ ଘଟ। ରଙ୍ଗରେ ଖେଳେ।
ମୁଣ୍ଡ ଫାଟିଯିବ ତ ଜାଣିବ।
ମୁଣ୍ଡ ଫାଟିଆ କଥା ସେଇଟା ଆଉ ଯେତେ ପାଣି ଢାଳୁଥିବ, ସେ ସେତେ ବୋଉଥିବ ଖାଲି।
ଏଇ ରଙ୍ଗ ନାଁ ଟା ଦେଲେ ମୁଣ୍ଡ ଫଟା, କିନ୍ତୁ ମୁଣ୍ଡ ଫା।
ନା-ନା। ସେ ରଙ୍ଗଟା ନାଁ ହଉଛି ମୁଣ୍ଡ ଫଟା ରଙ୍ଗ। ସେଇ କଥା କହୁଛି ସେଇଟା ମାନେ। ପୁରା ଗୁଣ୍ଡ ଗୁଣ୍ଡ ରଙ୍ଗ ଗୁଡା। ସେଗୁଡାେ ଜମା ଛାଡିବନି ତ ଯେତେ ଢାଳୁଥିବ। ସେ କଲର ସେମତି ବହୁଉ ଥିବ ଖାଲି।
ହଁ ହଉ ତାହଲେ ତମରେ। ଯୋେ ମୋହେ ିବ ହେଲା ଆଉ ଆଉ ତମର ସେପଟେ କେମିତି କଣ? ପ୍ରଭୁ ଯୋଉ। କଣ ତ ରାଧା କୃିଷ୍ଣଙ୍କୁ କେମିତି କଣ ସେଠି ବିମାନରେ ବସିକି ବୁଲାବୁଲି କରନ୍ତି।
ହଁ ଦୋଳରେ ଗୋଟେ ବଢିଆ ମ ଆମର ଯୋଉ ଯାହା ଠାକୁର ଭୋଗ ଖାନ୍ତି ଯ ଦରେ ତାକୁୋ ନିମନ୍ତ୍ରଣ କରିକି ଆଣିବୁ ଥର ମନ୍ଦିରରେ ରାଧାକୃଷ୍ଣଙ୍କ ଅଛନ୍ତି ସେିଏ ଆସିକେ ଦାଣ୍ଡରେ ଭୋଗ ଖାଇବେ ଆମ ଗାଁରେ ସମସ୍ତଙ୍କ ଦୁଆରେ ତ ତାଙ୍କୁ ସବୁ ପାନ ୁଆ ଜୋଡ ଫଡ କରିବାକୁ ଥିବୁ ତାପରେ ସିଏ ଆସିବା ପ ବି ସଜାସଜି ହେଇଥିବ ଆମ୍ବ ଯୋଉ ପଛ ତୋଳ ଯୋଉ ଆମ୍ବ ଗୁଡା ବିୋ ଟାଇ ଛୋଟ ଛୋଟ ହେଇଥିବା ସେ ସବୁ ଡାଳ ସବୁ ଲାଗିଥା କଣ ହେଇଜାର ସବୁଡେ୍ଵାରା ଓଉିନ ଆଉ ଗୋଟେ ମେଲନ ପଡିଆ ଅଛିଠି ସେଠିକି ଯଆନ୍ତି ସବୁ ସମସ୍ତେ ହୋଲି ଖେଳନ୍ତି ଠାକୁର ବି ଖେଳନ୍ତି ତା ଦେହରେ ଆଉ
ଏମିତି ହୁଏ ପ୍ରଭୁଙ୍କୁ ବୁଲାନ୍ତି ଏପଟେ ଆଉ ଚାରି ଜଣ ତାଙ୍କ କାନ୍ଧରେ ଧରି ବୁଲାନ୍ତି ଯେ ତାଙ୍କୁ ବି କାଟେହେଲେ ଆଉ ଚାରିଜଣ ତାଙ୍କ ପଛରେ ଥାନ୍ତି ସେମାନେ ବି ବୁଲାନ୍ତି ଗାଁ ଗାଁରେ ବୁଲାନ୍ତି ସମସ୍ତେ ଭୋଗ ବି ଦିଅନ୍ତି ଆଉ ଏମିତି ଭଲ ହୁଏ ଆଉ ତମର ସେପଟେ କେମିତି କଣ ହୁ କଣେ ବା କୁହ
ସେଇ ନାଇ ସେଇ ବି ଚାରିଜଣ ଯୋଉ କହିଲ ସେ ଚାରିଜଣ କା ହେଇ ନିନ୍ତି ବ ଗଲେଇ ଯୋଉ ମେଳା କଟା ହଉଛି ସେଇଠ ଠାକୁର ଭୋଗ ଖାଇବେ ଆଉ ପୁରା ଗୋଟେ ରାତି ଯୋଉ ଯାତ୍ରା ଫାତ୍ରା ହବ ପୁରା ଆମର ଏଠି ଆଉ ମନା ବଜାର ଟାଇ ପଡିଥିବ ସବୁ ଖାଇବା ଜିନିଷ ଆ କିଣାକିିବ ସବୁ ସେଠି ଖାଇବା ପିଇ କିଣାକିଣି କରି ଯାତ୍ରା ଦେଖିବି ରାତି ତାପ ସକାଳୁ ଯାଇ ଠାକୁର ପୁଣି ଭୋଗ ଖାଇ ପୁଣି ଗାଁ ଗାଁ ବୁଲିକି ପୁଣି ରିଟର୍ଣ କରିବା ଘରକୁ ଆଉ
ମାନେ ଫେର ହନ୍ତି ନା କି
ପୁଣି ଧରିବେ ତାପରେ ଯାହାଘରେ ଆଉ ଖାଇନଥିବେ ଖାଇବେ ପୁଣି ଘରେ ଆସିିକି ପହଞ୍ଚିଲେ ପୁଣି ଗାଁ ବୋଜିେଇ ଦିଆହବ ନହେଁ ଯା ହବ ସନ୍ଧ୍ୟା ଯାଇଛ ପୁରା ତାପରେ ଯାଇକି ଠାକୁର ନାନ ଏଠି ମିଠା ହୁଏ ସାବନ ତୁ ବୁଲି ହେଇଯାଇଥିବୁ ଆଉ
ଓହୋ ତମର ଏତେ ସବୁ ହଉଛି ତାହେଲେ ଏଇ ବର୍ଷ ଆମକୁ ଡାକୁନ ଆମେ ଯାଅନ୍ତୁ ତମ ଗାଁକୁ।
ହୁଁ ଡାକିବି କଣ ଆସିବ ତ ଏ ବର୍ଷ ଆଉ।
ଓହୋ ଏଇଠୁ ଯେ ତମ ଘରଟା କେତେ। କିଲୋମିଟର ହବ ସେ କହିଲ।
ହଁ ଏଇଠୁନିହାତି ପଚିଶ କିଲୋମିଟର ଖଣ୍ଡେ ହବ ପଚିଶ ତିରିଶ ଭିତରେ ଆଉ।
ହଉ ତାହେଲେ ଆମେ ଯିଏ ମୁଁ ତ ଏକୁଟିଆ ଯିବିନି ଏଇଠି ଦି ତିନି ଜଣ ସାଙ୍ଗକୁ ନେଇକି ଗଲେ ଚଳିବ ତ?
ହଁ ହଁ ଆସିବ ହୋଲିଆ ଖେଳ ମେଲଣ ପଡିଆ ବୁଲିବ ଯାତ୍ରା ଫାତ୍ରା ଦେଖି ଖାଇକି। ଯିବ ଆଉ ପୁର ମଜା। ମଜା ଲାଗିବ ହୋଲି ଖେଳ ଟା ବଢିଆ ମଜା ଲାଗିବ ହୋଲି ଖେଳରେ ଆମେ ପୁରା ଗୀତ ଫିତ ବଜେଇକି ଆମେ ପୁରା ଡନ୍ସ ଫାନ୍ସ କରିକି ହୋଲି ଖେଳୁ ଆଉ। ପଣା ହେଇକା ବି କରୁ ଭାଙ୍ଗ ଭାଙ୍ଗ ପକେଇ ପୁରା ପଣା ଫଣା କରି ପିଉ ପୁରା ନାଚ ଗୀତ ପ୍ରବଳ।
ହଉ ତାହେଲେ ଆମେ ଏଇ ବର୍ଷହେଲେ ତମ ଘର କୁ। ଯାଉଛୁ ଆଉ ନା କଣ କହୁଛୁ।
ହଁ ଆସିବ ଆମେ ପୁରା ବାଲ୍ଟି ଏ ବାଲ୍ଟି ଏ ରଙ୍ଗ କରିକି ସବୁ ପିଚକାରି ମାରୁ ଢାଳି ହେଇ ପଡିବୁ ତାପରେ ଯୋଉ ଆମର ଅଛି ଗୋଟେ ଛାତ ଉପରେ ଆର ବର୍ଷ ଛାତ ଉପରେ ଖେଥିଲୁ ଛାତ ଉପରେନା ଯୋଉ ଦିଆଲି ଗୁଡାକୁ ସେଇଠିକିନା ସବୁ ଯାକ ପାଣିର ବ୍ୟବସ୍ଥା କରି ଦେଇଥିଲୁ ମାନେ ଏମତି ପିକକାରି ଟା ଆଣିଲୁ ଗୋଟେ ଜାଗାରେ ପାଣି ପୂରାଇ ଦେଲ ପାଣି ଯେମତି ଉପରୁ ପଡୁଥିବ ସେମିତି କରି କାରିକା ଖେଳୁ ବହୁତ ମଜା ଲାଗିଲା ପୁରା।
ଆମେ ତାହେଲେ ଯାଉଛେ ଏବର ର୍ଷ ଆଉ ତମେ ସେପଟେ ଇଏ ଖେଳାଖେଳି କରି ବୁ ଆଉ ନା କଣ। ଆଉ ତାହେଲେ କୁହ ଆଉ ଏବେ କଣ ଖିଆପିଆ କଲଣି ନା ନାହିଁ?
ହୁଁ ମୁଁ ଖାଇଥିଲି ପଖାଳ ଭାତ ଆଉ କାକୁଡି ପଟ ଟ ଆଉ ବଡି ପରା ମିସ୍କଚର୍ ଏମିତି ସବୁ ଖାଇଥିଲି ତମେ କଣ ଖାଇଥିଲ?
ମୁଁ ଖାଇଥିଲି। ସେଇ ଗରମ ଭାତ ଡାଲି ଆଉ ଆଳୁ ଭର ତା ଆଉ ଆମ୍ବ ଆଉ ଏମିତି। ତିି କିଛି ଖାଇଥିଲେ ଆଉ ମନେ ପଡୁନି ସେରା ଆଉ।
ଓହୋ ଆଉ କଣ ବର୍ଷା ସାଡେ ହଉଛି।
ବର୍ଷା ନା ମ ହେଇନି ଯେ ବର୍ଷା ବର୍ଷା ପାଗଟା ପୁରା ଦେଇଛି କିନ୍ତୁ ଯେତେବେଳୁ ହବ ଛେଚିବ କସିକି।
ହଁ ଆଉ ବର୍ଷା ଦିନ ଆସିଲେ ଠିକ ଚାରିଟା ବେଳ ହବ ତ ବର୍ଷା।
ହଁ ଚାରିଟା ବେଳୁ ତା ଇଚ୍ଛା ଆଉ ବର୍ଷା ଆମ ଆଉ। ମୋ ଉପରେ କଥା କି। ତାଙ୍କ ଉପରେ କଥା। ଯେହେତୁ ସେ ଉପରେ ଅଛନ୍ତି, ଏ ବ ବର୍ଷା ହବ କି ଚଡ଼କ ହବ। କୁଆ ପ ଥର ମାଡ ହବ ସେଟା ସିଏ ହିଁ ଜାଣିଛନ୍ତି ଅମେ କଣ। ସବୁ ତ ଭଗବାନ ଇଚ୍ଛା ଆଉ।
ହଁ ସେଇଟା ଅବଶ୍ୟ ସତକଥା। କିନ୍ତୁ ବର୍ଷା ଦିନେ ଏମିତି ହୁଏନି କି ଖରା ଦିନ ଏଇବର୍ଷ ଖରା ବି ଯେଡ଼େ ଜୋର୍ ହେଲା। ବର୍ଷା କେମିତି କଣ ହେବ କେଜାଣି କହି ହବନି। ଖରାଯୋଉ ଲାଗୁଥିଲା ପୁରା ଏଇ ବର୍ଷ। ପୁରା ଖରା ସବୁ ଚରାଳିସ ଡିଗ୍ରୀ ପଇଁଚାଳିଶ ଡିଗ୍ରୀ ଉପରେ ରହିଲା ପୁରା ଅ ଏଇଭଳିଆ ଚାଲିବ ଆଉ।
ହଁ ତାହେଲେ ଏ ବର୍ଷ ଆମେ ତମ ତମ ଗାଁ କୁ ଯାଉଛୁ। ହୋଲି କି ଆମେ ସାଙ୍ଗ ହେଇ। ସବୁ ଯିବୁ ଆଉ ଚାରିଦିନି। ଖଣ୍ଡେ ରହିକି ତମ ମେଲ ମେଲଣ ବୁଲିକି ଆସିବୁ। ପ୍ରଭୁଙ୍କର ଦର୍ଶନ କରିବୁ ତାଙ୍କ ପ୍ରସାଦ ଖାଇବୁ। ଆଉ ତମ ଘରେ ଯୋଉ ରହିବୁ ସେ ସେଥିରେ ତମେ ଭଲ ମନ୍ଦ କିଛି କରିବ। ଭଲ ତ କରିବ ମନ୍ଦ କରିବନି। ଭଲ ଭଲ ରୋଷେଇ କରିକି ଆମକୁ ଖୁଆଇବାକୁ ଦବ ଆଉ ବେଶୀ କରିି ତମେ ପିଠା ହିଁ ଦବ। ଆରିସା ପିଠା ସୁଜି ପିଠା ନିମିକ୍ ଏଇ ସବୁ ପିଠା କରିକି ଆମକୁ ଦବ। ଆମେ ଖାଇବୁ ଆଉ ସମସ୍ତେ ଘରେ। ରକୁ ଧରିକି ଆସିବି ଠିକ ଅଛି।
ହଏ। କେଣ ପିଠା କରିଦେବି ନା ମୁଁ।
ହଁ ହଉ ତାହେଲେ ତମେ ତାହେଲେ ରୁହ। ମୁଁ ଟିକେ ଛାଡିକି ତମ ସହିତ କଥା ହଉଛି ନହେଲେ।
ହଉ ଠିକ ଅଛି ହଉ ରଖ ତାହେଲେ।